ହେଲୋ ହାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆରେ କୁହନ୍ତୁ ଶୁଣ ଯାଉଛି। କଣ କରୁଛନ୍ତି?
ଖାଇକିନା ଆସିଲି ଜଷ୍ଟ ବସିଛି ଆଉ।
ଆଚ୍ଛା ଯୋଉଠି ଅଛନ୍ତି ଟିକେ ସାଇଡ ହେଇଯାଆନ୍ତୁ।
ଆଜ୍ଞା ସାଇଡ୍ ହେଇଯାଉଛି।
ହୁଁ କଣ ଖାଇବା ହେଲା?
ହୁଁ ହୁଁ ସେ ଚାଉମିନ ଖାଇଲୁ ଆଉ ପକୋଡା ଖାଇଛୁ ଆଉ।
କଣ ନା ଶନିବାର ଟା ବି ଆମିଶ ଚଲୁଛି ନା?
ଆଜ୍ଞା ହଁ ପ୍ରତ୍ୟେକ ଦିନ ଆମିଷ।
ହେ ଭଗବାନ।
ହୁଁ।
ଆଚ୍ଛା ଆଚ୍ଛା। କଣ ମାନେ ମାର୍କେଟ ରେ ନା ଘରେ ବନା ହେଇଥିଲା?
ମାର୍କେଟ ରେ।
ଏ ଫାଷ୍ଟ ଫୁଡ୍ ଖାଇବା ପାଇଁ ବହୁତ ଭଲ ଲାଗେ ବୋଧେ?
ଆଜ୍ଞା ନାଇଁ।
ଯାହା ହଉ କଣ କରନ୍ତି ଆପଣ ପାଠ ପଢା ଜବ କଣ କରନ୍ତି?
ମୁଁ ତ ପାଠ ପଢୁଛି।
କୋଉ କ୍ଲାସ ରେ?
ମୋର ଏବେ ଜଷ୍ଟ୍ ତେନ୍ଥ ସରିଲା।
ଆଚ୍ଛା ଆ।
ହ ହ
ତ କଣ ପଢ଼ିବା ପ୍ଲାନିଂ ଅଛି?
ଡିପ୍ଲୋମା।
ଡିପ୍ଲୋମା? ସବୁ ପିଲାଙ୍କର ବର୍ତ୍ତମାନ ସେଟା ହଉଛି ଫାଷ୍ଟ ଚଏସ୍ ମୁଁ ଦେଖୁଛି। ଆଛା ଆଉ ଦିନ ବେଳେ କଣ ଖାଇବା ହେଇଥିଲା?
ଦିନବେଳ‌ ହେଇଥିଲା ଭାତ ଡାଲି ଆଉ ମସରୁମ।
ଓହୋ ଆଚ୍ଛା ଆପଣଙ୍କ ସେଠି କଣ ସବୁ ବୁଲିବା ଜାଗା ଅଛି?
ମୁଁ ପାରାଦୀପ ସମୁଦ୍ର କୂଳ। ଆଉ ନେହେରୁ ବଙ୍ଗଳା, ଆଉ ଆମ ପାରାଦୀପ ପୋର୍ଟ।
ଆଚ୍ଛା ଆଚ୍ଛା।
ପାରାଦିପ ଆକ୍ୱାରିୟମ୍ ଅଛି।
ଯା ଆଉ କେତେ ଥର ଯାଇଛନ୍ତି ସେଠିକି?
ସେଥର ତ ନିହାତି ଦଶ ପନ୍ଦର ଥର କମ ହବନି ଅଧିକ।
ଆଚ୍ଛା ମାନେ ଆଉ ଆମ ଓଡ଼ିଶା ବାହାରେ କୋଉ କୋଉ ଜାଗା ଯାଇଛନ୍ତି ବୁଲିବା ପାଇଁ?
ରାଜସ୍ଥାନ।
ସତରେ ଆରେ ବାପରେ ରାଜସ୍ ତାନ୍ ତ ମୋର ବହୁତ ଇଚ୍ଛା କିନ୍ତୁ କେବେ ବି ଯାଇପାରିନି।
ହୁଁ ହୁଁ ଯାଇଥିଲୁ ଆର ବର୍ଷ ଯାଇଥିଲୁ ସେଇ ସମର ଭ୍ୟାକେସନ ରେ ଯାଇଥିଲୁ।
ହୁଁ ହୁଁ ହୁଁ।
ଦି ମାସ ରହିକି ଆଇଥିଲୁ ରାଜସ୍ଥାନରେ ଆଜ୍ଞା।
ଆଚ୍ଛା ଆଚ୍ଛା। ରାଜସ୍ଥାନ କୋଉ କୋଉ ଜାଗା ବୁଲିଲେ?
ରାଜସ୍ଥାନ ର ଆଉ ଜଲ୍ ମହଲ ଜାଣିଚ? ରାଜ ଜଲ୍ ମହଲ ତାର ସେ ଯୋଉ ରାଜାଙ୍କର ଗୋଟେ ମହଲ ଅଛି, ମନ । ସେଠିକି ଯାଇଥିଲୁ। ଆଉ ସେଠି ବି ବହୁତ ଅଧିକ ଫିଲ୍ମ ବି ସୁଟ୍ ହୁଏ। ଆଜ୍ଞା ସେ ରାଜସ୍ଥାନ ର ଜୟପୁର ଯାଇଥିଲୁ।
ହଁ ସେଟା ଆମର ଅ ମନେ ପଡୁନି ହେଟା କି ମହଲ ଗୋଟେ କହୁଛନ୍ତି ମୁଁ ବି ଜାଣିଚି ସେଇଗୁଡା ମନେ ପଡୁନି ଠିକ୍ ସେ।
ଆଉ ଆଉ ଗୋଟେ ଯୋଉ ଆମ ୱାଲ୍ ଟ୍ରିଟ୍ ରାଜସ୍ଥାନ ।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
ହଉ ଭଲ ଭଲ ଜାଗା ବୁଲିକି ପଳେଇ ଆସିଚନ୍ତି।
ଆଜ୍ଞା।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
ଆଜ୍ଞା ହେପଟେ ଆପଣଙ୍କ ଆଡେ ଜନ୍ମ ହେଇନ କି?
ନାଇଁ ନା ନା। ମୋ ଝିଅ ଝିଅ କାନ୍ଦୁଚି। ତ ତାକୁ ମୋବାଇଲ ଦେଇକି ଆସଚି ବୋଲି ଯାଉଚି। ସେଟା ଲଗେଇ ଦେଇକି ଭିଡିଓ ଟାକୁ।
ଓ ହ।
ହ
ହୁଁ। ହଉ ଆପଣ କଣ ଖାଇଲେ ସନ୍ଧ୍ୟାରେ?
ମୁଁ ତ ଏବେକି କିଛି ଖାଇନି। ଜଷ୍ଟ ଧୁଆ ଧୁଇ ହେଇକି ସନ୍ଧ୍ୟା ଦେଇକି ଆସିଲି। ଆଉ ଏମିତି ଆସିକି କଥା ହଉଚୁ ସାଙ୍ଗେ ସାଙ୍ଗେ ଆଉ ଆଉ ଖାଇନି କିଛି ବି। ଯାହା ଦିନ ବେଳା ଖିଆ ହେଇଥିଲା।
ଦିନ ବେଳା କଣ ଖାଇଥିଲେ?
ଆମର ହେଇଥିଲା ଆଜି ପଣସ ଡାଲମା। ଆଉ ଝୁଲଣ ଆଳୁ ଭଜା ହେଇଥିଲା। ପନିର ତରକାରୀ ହେଇଥିଲା। ହଁ ଝୁଡ଼ଙ୍ଗ ଝୁଡ଼ଙ୍ଗ।
ଝୁଡୁଙ୍ଗ ଆମର ହେଟା ଝୁଡୁଙ୍ଗ କୁହନ୍ତି।
ଆମ ତ ସେଇଟା ଭଜା ହେଇଥିଲା ଆଉ ପନିର ତରକାରୀ ହେଇଥିଲା।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
ଆଉ ଆମ୍ବ କାକୁଡି ସାଲାଡ ଏମିତି ସବୁ ମିଶାମିଶି ଖାଇ ନେଇଚୁ ଆଉ।
ହଁ। ତମର ତ ଆମ୍ବ ସେପଟେ ବହୁତ ଅଧିକ ନୟାଗଡ ଆଉ।
ହଁ। ବହୁତ ଆମ୍ବ ପଣସ ସବୁ।
ହଁ ମୁଁ ହେତେବେଳେ ମାମୁଁ ଘର
ଆମେ ଯୋଉଠି ଅଛୁ ଅବି କା ସେଠି ମାନେ ନାହିଁ ସେତେ ଆମ୍ବ ପଣଣ ଅଙ୍କା ନାହିଁ। ଖାସ୍ କରି ଆଙ୍କର ନାହିଁ। ହୁଁ, ତ ଆମ ଘରୁ ପ ଆଣିଥିଲୁ ଯାଇକି।
ହୁଁ। ଆମେ ଯେତେବେଳେ ଯାଉ ବାଟ ବାଟ ସାରା ପୁରା ଆମ୍ବ ହେଇ ଥିବ ଆମେ ତୋଳିକି ଆଣି ଆସୁ।
ଏବ ବର୍ଷ ଏତେ ଆମ୍ବ ଆସିଥିଲା ମାନେ ଗଛ ତଳେ ତଳେ ସବୁ ପଡିଥିଲା ବି କେହି ପଚାରୁ ନଥିଲେ। ଗୋଟେଇକି ବି ଆଣୁ ନଥିଲେ।
ହଁ।
ବହୁତ୍ ଆମ୍ବ। ଘରେ କଣ କରୁଚନ୍ତି?
ଘରେ ସମସ୍ତେ ଏବେ ଟିଭି ଦେଖୁଛନ୍ତି।
ରୋଷେଇ କେତେବେଳେ ହଉଚି?
ରୋଷେଇ ସେଇ ସାତଟା ସାଢେ ସାତଟା ରେ ଷ୍ଟାର୍ଟ ହବ।
ମାନେ ଲେଟ୍ ରେ ଖାଉଛନ୍ତି ନା କଣ?
ହଁ ସେ ନଅଟା ସାଢ଼େ ନଅଟାରେ ଖାଇବୁ ଆଉ।
ଆମର ତ ସେ ସେମ ଟାଇମ ହେଲା ସେଇ ସେଇ ନଅଟା ବେଳକୁ ହିଁ ଖାଉଛନ୍ତି। ନଅଟା ସାଢେ ନଅ ଟା ବେଳେ ବେଳେ ଦଶଟା ବି ଚାଲଛି।
ହୁଁ।
ଖାଲି ଆମ ଉଁ ଝିଅ ଛୋଟ ତ ସିଏ ଟିକେ ଜଲ୍ଦି ଖାଉଛି ନହେଲେ ଆଉ ସମସ୍ତେ ଲେଟ ରେ।
ଆଜ୍ଞା।
ଆଉ କେବେ ଆସିବା ପ୍ଲାନିଂ ଅଛି ଇଆଡେ, ମାମୁଁ ଘରକୁ।
ଏବେ ତ ଆଈ କଣ ଆଈ ଙ୍କର ଖରାପ ଅଛି ଯିବାର ଅଛି।
ଆଚ୍ଛା ଆଚ୍ଛା କଣ ହଉଛି ଆଇଙ୍କର କି?
ଆଈଙ୍କର ଅଧିକ ଏଜ ହେଇଗଲାଣି ନା ହେଥିଲାଗି
କଣ?
ଅଧିକ ଏଜ ହେଇଗଲାଣି ସେଥିଲାଗି ଦେହଟା ଖରାପ ରହୁଛି ଆଉ।
ହଁ ସେଇଟା ତାପରେ ଆଉ ଗୋଟେ ଜିନିଷ ମାନେ ଏମିତିରେ ବି ବର୍ଷା ଏ ଖରା ପ୍ରବଳ ଜୋର ହଉଥିଲା ସଡ଼ ମାନେ ସଡନ ମୌସୁମୀ ଆସିକି ବର୍ଷା ହେଇଗଲା ସେଥିଲା କି ମାନେ ବହୁତ ମୋର ବି ଦେହ ଖରାପ ହେଇଯାଇଛି ମାନେ ଏବେ ପାଞ୍ଚ ସାତ ଦିନ ହବ ଜର ଟୋଟାଲି ଛାଡୁନି। ଥଣ୍ଡା, କାଶ ବହୁ ଜୋରରେ। ଚାଲଛି। ସେମିତି ଅଧିକାଂଶ ଲୋକ ଏମତି ପଡିଛନ୍ତି। ଉମ ଯୋଉ କୁହନ୍ତି ଆମର ଭାଇରାଲ ଫିଭର ଚାଲିଛି ସମସ୍ତଙ୍କୁ।
ହୁଁ ହୁଁ।
ହଉ ଯେ ଆମେ ମାନେ କହିଲା ଭଳିଆ ଉମ ମାନେ ଉମ ଠିକ ଠାକ୍ ଥାଇକି ଏମିତି ଆଉ ସେ ତ ସହଜେ ବୟସ୍କ ହେଲେଣି।
ହଁ।
ରାତିରେ କଣ ରୋଷେଇ ହବ ଆଜି?
ରାତିରେ ମୁଁ ଜାଣିନି ତ ଘରେ କଣ ରନ୍ଧା ହେଇଥିବ ଆଜି ଖାଇିକି
ହଁ ହଁ। ପଚାରୁ ନାହାନ୍ତି ବୋଧେ ନାଇଁ କଣ ଖାଇବ କି କଣ ବୋଲି?
ହୁଁ ହାଁ।
ଓହୋ ମାନେ ଯାହା ହଉଛି ଚଳେଇ ନଉଛନ୍ତି ନା ମାନେ ସେଇଟାକୁ ନେଇକି ଝଗଡା ବି ହଉଛି। ନାଇଁ ଏଇଟା ଖାଇବିନି ଆଉ କଣ କଲନି କାଇଁ
ତ ଯୋଉଦିନ ସେଦିନ ଝଗଡ଼ା ବ ହୁଏ
ହଁହଁ ଭଲ ମାନେ କେମିତିକା ଆମିଷ ଉପରେ ନା ନିରାମିଷ ଉପରେ ସାଧା ଯାହା ।
ଯେମିତି ମାନେ ମୁଁ ଏତେ ପରିବା କିଛି ଖାଇନା ଏ ସବୁ।
ଆ ହ ହ, ମାନେ ପରିବା ତରକାରୀ ହେଇଥିଲେ ଝଗଡା ହଉଛି।
ହଁ। ପନିର ହେଇଥିଲେ ଚଳିବ, ପନିର ହେଇଥିଲେ ଚଳିବ।
ଆ ହ ହ। ସବୁବେଳେ ତ ସେଇଟା ସମ୍ଭବ ନୁହେଁ ନା କି ପନିର କରିବ। କି ମାଛ କରିବ, କି ଚିକେନ କରିବ ତ ବେଳେ ବେଳେ ପରିବା ତରକାରୀ ବି ଖାଇଲେ ଭଲ। ସେଇଟା ଅଭ୍ୟାସ କରନ୍ତୁ ଭବିଷ୍ୟତରେ ବହୁତ କାମରେ ଆସିବ।
ପରିବାରେ ଏମିତି ମୁଁ ଖାଇଦେଇ ଯଦି ଟମାଟୋ ହେଇଥିବ ଟମାଟୋ ମୁଁ ଖାଇବା ପାଇଁ ଆଉ ବାଇଗଣ ଟମାଟୋ, ବାଇଗଣ। ଆଳୁ ମୁଁ ଖାଏ ଏତେ ନୁହଁ।
ବେଳେ ବେଳେ କଣ ନାହିଁ।
ହ ଆଉ ଭେଣ୍ଡି ଖାଏ ମସଲା ଭେଣ୍ଡି ଆଉ କିଛି ଖାଏନି।
ଅ ହ ହ। ଡାଲି ଏକା ଚାଉଳ ଅଛି ତ।
ହଁ ଡାଲି ମୁଁ ମୁଗ ଡାଲି ଖାଏନା ଆଉ ସବୁ ଡାଲି ଖାଏ। ମୁଗ ଆଉ ବିରି ଡାଲି ଖାଏ ନା।
ବିରି ଡାଲି ତ ଆମର ଖାଆନ୍ତିନି କିନ୍ତୁ ମୁଗ ଡାଲି ଆମ ଘରେ ଖାଆନ୍ତି। ମୁଗ, ହରଡ ତାପରେ କୋଳଥ, ମସୁର ହଁ। ସେଇଟା ଆମର ବି ଏଠି ଖାଆନ୍ତି।
ମତେ ହରଡ଼, ମସୁର ଖାଇବାକୁ ଭଲଲାଗେ।
ଆ ହ ହ। ସେ କଣ ପରିବା ପକେଇକି ହଉଛି ନା ସାଧା ସବୁ।
ନା ନା ସବୁ ସାଧା ହୁଏ ନା ପରିବା ଫରିବା ମୁଁ ଖାଏନି।
ହଁ ତାପରେ ଯୋଉ ଡାଲିଟା ଆମର ଅ ଖାଲି ଜଷ୍ଟ ଛୁ ଛୁଙ୍କ ଦେଇ କରାହେଉଛି ନା ମସଲା ଦେଇକି କରାହଉଛି।
ଛୁଙ୍କ।
ହ, ଅଉ ଦି ମିନିଟ। କଥା ହଉଛୁ।
ହଁ ହଁ।
ହୁଁ।
କେଉଁଝର ଯିବା?
ଆପଣଙ୍କର ରାତି ଖାଦ୍ୟ କଣ?
ଆମର ରୁଟି ଆଉ ଅଛି ଡାଲମାଙ୍କ।
ଆଜ୍ଞା। ଆଜ୍ଞା। ନାଇ ୟେସ। ମୁଁ ତ ଏ ଘରେ ନାହିଁ ବାହାରେ ଅଛି। ଆପଣଙ୍କ ଆଡେ ବର୍ଷା ହଉଛି ଏବେ? ଆପଣଙ୍କ ଆଡେ ବର୍ଷା ହଉଛି?
ହଁ ବର୍ଷା ହଉଚି।
ଆମର ତ ଇଆଡେ ବହୁତ ଜୋରରେ ବର୍ଷା ହଉଛି।
ବର୍ଷା ହଉଛି ତଥାପି ଆମେ ଯାଇଥିଲୁ ଓଦା ହେଇକିନା ଖାଇବାକୁ।
କଣ?
ବର୍ଷା ହଉଛି ତଥାପି ଆମେ ଓଦା ହେଇକିନା ଯାଇଥିଲୁ ଖାଇବାକୁ ବାହାରକୁ।
ହଁ ହଁ ହଁ।
ଏବେ ତ ଏ ପର୍ଯ୍ୟନ୍ତ ବି ବର୍ଷା ଛାଡନି ବର୍ଷା ଲାଗିରହିଛି।
ହ ସକାଳୁ ତ ଲାଗି ରହିଛି ବର୍ଷା।
ଆଜ୍ଞା।
ବର୍ଷା ବହୁ ମାନେ କେତେବେଳେ ଜୋରେ ହେଇଯାଉଛି କେତେବେଳେ କମିଯାଉଛି ଏମିତି ଚାଲିଛି।
ଆଜ୍ଞା ହଉ ସମୟ ଏବେ ହେଇଗଲା ହଉ ମୁଁ ରଖୁଛି ଆଉ।
ହୁଁ ହୁଁ।
ବାଏ।
ବାଏ।
ହଁ ସେଇଥିପାଇଁ